ଯା।
ନଚୁଚି।
ନାହିଁ କରିଥିଲେ ଏତେ ରାତିରେ ଆସିବ।
ଉଁ।
ନାହିଁ କରିଥିଲେ ଏତେ ରାତିରେ ନାଚିବନି।
ହୁଁ ହୁଁ।
ତମ ଘର ଲୋକ ହିଁ ଡରିବେ। ଆଉ କେହି ନୁହୁଁ।
ନାଇଁ ଘର ଲୋକଙ୍କର ଅଭ୍ୟାସ ହେଇଗଲାଣି। ରାତିରେ ଡ୍ୟାନ୍ସ ଦେଖି ଦେଖି କରୁନାହାନ୍ତି।
ହୁଁ ହୁଁ।
କଣ କହିବି ଆଉ ତମକୁ ଛାଡ।
ଓ ହୋ ଆଉ କିଛି କୁହ ତୁମ ବିଷୟରେ।
ମୋ ବିଷୟରେ କଣ ଜାଣିବା କହୁନ?
ହ ହ। ଓ ହୋ ଯା ଇଚ୍ଛା କହ।
କ୍ୟାରମ ଖେଳି ଆଇଛି।
ନା ଭାଇ ମାନେ ଖେଳିଲେ ଖାଲି ସାଇଟ୍ ରେ ବସି ଦେଖେ।
ଘରେ ଅଛିକି କ୍ୟାରମ।
ହଁ ଅଛି।
ଆଉ ତାସ୍ ଖେଳି ଆଇଛି। ତାସ୍ ପ୍ଲେଇଂ ପ୍ଲେଇଂ ତାସ୍। ଲୁଡୁ।
ହଁ।
ଲୁଡୁ ମାନେ ଖାଲି ଖେଳନ୍ତି ବୋଲି ଖେଳୁଛ। ନା ଜାଣିଛ ଟପା।
ନାଇଁ ଲୁଡୁ ପ୍ର ଭଲସେ ଜାଣିଛି। ଖେଳିବା କି?
ଖେଳିବା ଆଉ।
ହଁ।
ହରେଇ ପାରିବଟି।
ହଁ।
ପକା।
ହୁଁ।
କହୁଚ ତ।
ଦେଖିବନି କି।
ଲୁଡୋର ଯୋଉ ଇଏଟା ପସନ୍ଦ ନା। ଯୋଉ ଇଏଟା।
କଣ?
ଯୋଉ ନେଗ୍ ଟା ଭଲ ନା ଆରଟା।
ଆରଟା ସ୍ନେକ୍ ଟା ମଜା ଲାଗେ। ସେଟା ବି ବଢିଆ ଲାଗେ।
ଚଢୁଥୁ ମରୁ
କିନ୍ତୁ ପୁରା କମ୍ପିଟିସନ୍ ମାଇଣ୍ଡ୍ ସେଇଟାରେ ଆସେ।
ଉଁ ହୁଁ ସେ ୟାରଟା।
ହଁ।
ଏଇଟାରେ କମ୍ପିଟିସନ ନାହିଁ। ସେଟା ମାରି ପାରିବ ଆଉ ସାପ କାମୁଡି
ହଁ ସାପଡାରେ ବହୁତ ମଜା ଲାଗେ ଖେଳିବାକୁ।
ହୁଁ।
ତମକୁ ତଲେ ଭାବୁ ଆସ ନା
ବହୁ ଦଖ ବାହାର ଖେଳ ହଉ ଏମିତି କୋଉ ଗେମ୍ ନାହିଁ, ମତେ ଆସିନି ବାହାର ଖେଳ ହଉ ଘର ଭିତରେ ଖେଳ ହଉ। କବୁ ଆ
ହଁ। ପୁରା ଶିଖେଳ ଆଲେଆ
ଏ ନମ୍ବରୱନ୍
ହୁଁ।
ଚେସ୍ ଖଳାଇଛି ଚେସ୍
ହଁ ନା ଟିକେ ଟିକେ ମତେ ଭଲ ଲାଗେନି ମତେ ଯୋଉ ଜିନିଷରେ ଇଣ୍ଟ୍ରେଷ୍ଟ୍ ହୁଏନି, ମୁଁ ସେଇଟା ଶିଖିବାକୁ ବି ଚାହେଁ
ଯାଇଛି ଯୋଉ ତମକୁ ପିଉ ଟା ଯୋଉ ସଲଭ କରି ଯା
କଣଟା?
କ୍ୟୁବ୍ ଫ୍ୟୁବ୍ ସଲଭ୍ କରି ଆସେନି? ଯଉ କଲର୍ କ୍ୟୁବ ମ ଗୋଟେ ବକ୍ସ ଟାଇପ ର ଯଉଟା।
କଲର୍ କ୍ୟୁବ!
ବକ୍ସ ଭଳିଆ ଯୋଉଟା ନଥାଏ ଗୋଟେ କଲର କ୍ୟୁବ ଟେ ହ୍ୱାଇଟ୍, ଗ୍ରୀନ୍, ଅରେଞ୍ଜ
ଜାଣିନି
ଏଇ ଗୋଟେ ହାତରେ ମୋଡନ୍ତି ଗଲ
ଓ ଆଚ୍ଛା! ଆଚ୍ଛା! ହଁ, ହଁ, ହଁ।
ଜାଣିଲ
ସେଓଡା ସବୁ ଥୁଆ ହେଇଛି ସେଓଡା
ସେରା ପିଲା କେ କେତେ ସ୍ପିଡ ଜାଣିଛ କରୁଛନ୍ତି? ଏଇଟୁ ମାନେ ସଲଭ କରି ଆସେ ମତେ ଏଟା କରିବାନୁ ଶିଖିଲି ବୋଲି ଆସନ ଏଇଠୁ ଗୋଟେ
ତମେ ପୁଅ ପିଲା ତମେ ଚାରିଆଡେ ମାନେ କୋଉଠି କଣ ସବୁ ମାନେ ଏଇ ସବୁ ଜିନି ଷରେ ତମରି ଇଣ୍ଟରେଷ୍ଟ ମୋର ଝିଅ ଟା କଣ?
ମୋର ତାଲେଣ୍ଟ ପାଇଁ। ଜାଣିଚ ନା ଏଇରା କମ୍ପିଟିସନ ହଉଛି ଚାରି ସେକେଣ୍ଡ, ପାଞ୍ଚ ସେକେଣ୍ଡ ଡାନ୍ସ ଆସି
ହଉ ଏଇଟା ତ ଗୋଟେ ଟାଲେନ୍ଟେ
ଚାଲିଛନ୍ତି ଯେ ସାତ ଯେତେବେଳେ ପାଞ୍ଚମ ନା ଷଷ୍ଠରେ ପଢ଼ୁଥିଲି ସେତେବେଳେ ଆମର ଯୋଉ ଗୋଟେ ମୁଭି ଜାଣିଚ? ଯୋଉ ଦିଲକା ରାଜା ଓଡିଆର।
ଉହୁଁ ଜ୍ୟୋତି ଥିଲା କି ହିରୋ? ହଁ, ହଁ, ହଁ, ହଁ।
ତାର ଯୋଉ ଗୋଟେ ସଙ୍ଗ ନଥିଲା?
କି ସଙ୍ଗ?
ସେ ଦିଲ୍, ଦିଲ୍, ଦିଲ୍ କା ରାଜା ଯଉ
ହଁ, ହଁ।
ଆ ସେଇ ସେଇ ମାନେ ପୁରା ସେଇଟା ଏତିକି ମତେ ପସନ୍ଦ ହଉଥିଲା, ଯେ ସେଇ ଗୀତ ଟା ଦେଖି ତା ଡାନ୍ସ ଶିଖୁ ନିଜେ ନାଚୁ ଥିଲି।
ବା କୁଆଡେ ଗଲା ସେ କଳା?
ସେଇ ମାନେ କଣ କହିଲ? ମାନେ ମୋର ଯୋଉଟା ଦେଖିଦିଏ ମୋତେ ସେଇଟା ଇଚ୍ଛା ହୁଏ କରିବାକୁ।
ହଁ।
ତାପରେ ଉଁ, ମୋତେ କଣ କହିଲ ମୋତେ ସବୁଠୁ ଭଲ ଲାଗେ ଏ ମୋର ଇଚ୍ଛା ଥିଲା କ୍ରିକେଟ୍ କାମ କ୍ରିକେଟ୍ ଟେ ଗୋଟେ କ୍ରିକେଟର୍ ହେଇ ନବାକୁ ଇ କିନ୍ତୁ ଭାଗ୍ୟବଷତ ହେଇପାଇଲିନି ଆଉ।
ଭଗବାନ ଡେଷ୍ଟିନୀ ରେ ଆଉ କିଛି ରଖିଥିବେ ସୋ।
ସେଇଆ ହେଇଥିବ।
ହୁଁ। ସବୁ କିଛି ନିଜ ଇଚ୍ଛାରେ ହୁଏନି ନା। ଆଉ କିଛି ଭଲ ବି ଥାଇପାରେ।
ହୁଁ। ସେମିତି କହିହବନି। ଯାହା ଭାଗ୍ୟରେ ଯାହା ଯୋଉଟା ଥିବ ସେଟା ହବ ଆଉ।
ହଁ।
ପୁରୀ ତ ପାଖ ବାଟ ଆଉ।
ତୋମେ ପୁରୀ ପାଖକୁ କାଇଁ ପଳେଇ ଆସୁଛ?
ସେଇଟା ଆମର ବା ବଡ ଜାଗା।
ଅଁ, ଆରେ ହଉ ଯେବେ ପୁରୀ ଆସିବ କହିବ ହେଲା।
ନନେ ଥାଳି ଧରିକି ବସିବି ନନେ।
ଆ, ନା ନା ତୋମେ ଆସିଲେ ଦେଖିବ ମୁଁ ବସିଥିବି। ଦେ ଦେଖିକି ଉଁ, ଇଗନୋର୍ କରିବନି ମାନେ
ଉଁ, ଗୁ ମୁଁ ତ ଥାଳି ଧରିି ଗୁପଚୁପ ଖାଇବି ନା ମୁଁ ଆଉ କଣ ତୋମେ ଭାବୁଛ।
ଓ, ହୋ ହଁ, ହଁ। ଆରେ ନା ସେଠି ମଟର ସୁପ୍ ପିଇବ ଗୁପଚୁପ କାଇଁ ଖାଇବ।
ମଟର ସୁପ୍ ଏତେ ପସନ୍ଦ ନୁହଁ।
ପସନ୍ଦ ନୁହଁ କଣ? ତୋମେ ଖାଇବ ପସନ୍ଦ ହଉ କି ନ ହଉ।
ଅଁ, ପାଣିଆ ପାଣିଆ ଗୁ୍ରା କଣ ଖାଇବୁ।
ପାଣିଆ ପାଣିଆ କଣ ହଁ ଆଉ ଗୁପଚୁପ୍ ଟା ଯୋଉ ଖଟା ପାଣି ସେଟାରେ ବୋଧେ ଲୁଣ ପାଣି ମିଶି
ସେଟା ଆମେ ଅଲଗା ପାଣି ନେଇକି ଯିବାନି।
ହଁ ତୋମେ କଣ ବୋଟଲ୍ ରେ ପୁରେଇକି ନେଇଯିବ ଘରୁ। ହେସ ଖାଲି ଆଳୁ ପୁରେଇବ ତୋମେ ବୋଟଲ୍ ରେ ପାଣି ପୁରେଇକି ଖାଇଦବ।
ଖେଳିବ।
ସେ ଗୁପଚୁପ୍ ବାଲା ରେ ଛାଟିଦବ ମୁହଁକୁ। କହିବ ଯା ପୁଅ ତୁ ଯା।
ସେ କହିବ ସ-ଆଇଲା ବେପାର ମାନ୍ଦା କରିବ ମୋର। ମୁଁ ପୁରୀ ସିବିଚ୍ ରେ କିଛି ଖାଏନି। ପୁରା ଧୂଳି ମୂଳି ଉଡି।
ଆଉ ମୁଁ ବି ଯେବେବି ଘର ଲୋକଙ୍କ ସହିତ ଯାଇଚି ସେମାନେ ସେମାନେ କାହିଁକି କେବେ ମାନେ ଖାଆନ୍ତିନି। ସେମାନେ ଆସିବେ ଠାକୁରଙ୍କୁ ଦେଖିବେ ଠାକୁରଙ୍କୁ ଦେଖି ସାରି କୋଉ ହୋଟେଲ ଫୋଟେଲ ରେ ଖାଇଦେବେ ବାସ୍ ତାପରେ ଚାଲ। ନା ତାପରେ କୋଣାର୍କ ଚାଲ।
ନା କୋଣାର୍କ କଥାରୁ ମନେ ପଇଲା କୋଣାର୍କ କେତେ ଥର ଯାଇଛ?
ହଁ ଯାଇଛି ଚାରି ପାଁସ ଥର।
ମୁଁ ପୁରୀ ଯାଇଚି ଏତେ ଥର ମୁଁ କୋଣାର୍କ ଗୋଟେ ଥର ଯାଇଥିଲି ଆ ଛୁଟ ଛୁଟବେଳେ। ଅଷ୍ଟମ କି ନବମ ରେ।
ହଁ ଭଲ। କ'ଣ ସେଇତ ଆଉ। ସେଇ ଥରେ ଗଲେ ଯାହା, ସେଇ ପାଞ୍ଚ୍ ଥର ଗଲେ ସେୟା।
କୋଣାର୍କ ଟା ମୋର ମନେ ନାହିଁ, କେମିତିଆ କ'ଣ? ପୁରୀ ଟା ମନେ ଅଛି। କଉଠି କ'ଣ ଅଛି, କୋଣାର୍କ ଟା ମୁଁ ଜାଣ୍ନି କିଛିି ବି।
ଆଜି ମାଆ ଆଣୁଚି ଦେଖିଦବ।
କ'ଣ କଇଲ?
କଣାର୍କ ଦେଖିବ କି?
ପାଖ୍କୁ ଗଲେ ଦେଖିବି ନା ଆଉ। ଅଲ୍ ଲାଇନ୍‌ରେ ତ ଆସୁଜି।
ଆଖି, ନିଜ ଆଖିରେ ଦେଖିବାକୁ ଚାଁହୁଚ? ପୂରା ରିଏଲ୍ ରେ
ହୁଁ! ଏଇ ଦିଟା ଙ୍କ ଆଖିରେ। ଠାକୁରଙ୍କୁ ଦେଖିବି, ଲାଇନ୍‌ ଟିକେ ମାରିବି ଆସିବି। ଆଉ କରିବି?
କାହାକୁ ଲାଇନ୍‌ ମାରିବ?
ପୁଅ ଗୁରାକୁ।
କଣାର୍କ ନା ସେଟା କ'ଣ କି? ତମେ ମୁଁ କହିଲି ବଧେ ଭଲ ହଁ! ଦେ ଦେଖିବା ପାଇଁ ଚାହୁଁଚନ୍ତି, କିଛି ଗୋଟେ ମାନେ ଏକ୍ସପିରେନ୍ସ ଦେଖି--ଲାଇ ଏ ଭଗବାନ୍‌!
ଠାକୁରଙ୍କ ଜାଗା ହେଲେ, ବି ପାପାକି ପରୀ ବୁଲ୍‌ଥିବେ ନା।
ଅଉ ହଁ! ପାପାକି ପରୀ ବହୁତ୍ ପସନ୍ଦ୍ ନା?
ହୁଁ! ନାଇଁ ପସନ୍ଦ ନୁହଁ, ଉଡୁଥିବା ଦେଖିକି ମତେ ପସନ୍ଦ୍।
ହୁଁ ହୁଁ।
ମତେ ବେଶୀ ଏ ଯଉ କପୁଲୁ ଗୁରାକୁ ଦେଖିକି ମଜା ଲାଗେ। ବାବୁ, ସୋନା ଆଉ କ'ଣ ଖାଇଚ କୁଅ?
ସେପା ରୁଟି ଆଉ ଭଜା।
ମାତ୍ର ଗୋଟେ।
ଏତେ ସାରା
ଆଜି ମୋର କ'ଣ ହେଇଚି କେଜାଣି? ମତେ ଭୋକ ଫୋକ ଲାଗୁନି।
ସେ ମୁଁ, ତ ଆଠଟା ରେ ଖାଇଥି-ନା ସାଢେ ଆଠ୍ ରେ
ବେଳେ ବେଳେ ଫୋନ୍‌ ଟା ନେଇକି, ଛଅ କିଲୋମିଟର ଦୂରରେ ର--ଦଉଚ କି?
ନାଇଁ ତ କାନେରେ ଦେଇଚି।
ମତେ ଲାଗୁଚି ବେଳେ ବେଳେ ଫୋପାଡ଼ି ଦଉଚ ବଧେ।
ନାଇଁ ନାଇଁ ସେଟାରେ ଆହୁରି-----ଏ ଶୁଭିବ, ଏଟା ଠିକ୍ ଅଛି।
ମୁଁ ବି ସେଇ। ବହୁତ୍ ରେଆର୍ ଇଉଜ୍‌ ବହୁତ୍।
ମୁଁ କେତେ- ଗାଡି ଚଲେଇଲେ ଲଗେଇ ଦିଏ। କେ
ହଉ।
ନହ୍ଲେ ନାଇଁ।
ହଁ!